ହଁ ଦିଦି କୁହ। ସନ୍ଧ୍ୟା ଦେବି ମ ସନ୍ଧ୍ୟା ହେଇନି ଗାଧେଇକି ଦେବି ଆଉ।
ହଁ ହଁ ହୋଉ ତାହେଲେ ଗାଧେଇ ବ ନା?
ଗାଧେଇବ ଆଉ ଟିକେ ପରେ ଗାଧେଇକି ଦେବି କଥା ହେଇସାରିକି ଆଉ।
ହଁ ହଁ ହଁ ତମେ ବୋଉ ସାଙ୍ଗ ରେ କଥାହବ
ହଁ
ମୁଁ କାଲିଠୁ କଥା ହେଇ ନଥିଲି ତ।
ହୁଁ ହୁଁ କଥା ହେଲ।
ହେଇଥିପାଇଁ କଥା ହେଲି ଆଉ ହୁଁ।
ହୁଁ
କହିଲା କଣ କରୁଛୁ କଣ ରୋଷେଇ କରିଥିଲୁ ସମସ୍ତଙ୍କ ଦେହ ଭଲ ଅଛି କହିଲି ହଁ।
କହିଲେ।
ହଁ
ହେଁ ହେଁ ହଁ ହ ଆ ତମ ଶାଶୁ କଣ କରୁଛି ପଚାରୁ ଥିବେ?
ହଁ, କଇଲେ ତୋ ଶାଶୁଙ୍କ ଦେହ ଭଲ ଅଛି?
ହୁଁ।
ମୁଁ ହଁ ହଁ ଏମତି ଭଲ ଅ ଛିଇ ଆଉ ନା ଆଉ ପାଟିିତୁଣ୍ଡ କରୁନାହାନ୍ତି ମୁଁ କହିଲ ନାଇ। ହଁ ହେନ୍ତି କେତେବେଳେ କେନ୍ତି କଥା ହଉଛନ୍ତି।
ଆ ମା ମାନଙ୍କର ଟେନ୍ସନ ନା
ସେମାନେ ଯୋଉ ଗାଳିଗୁଲଜ କରନ୍ତି ହେଇଥିପାଇଁ ମୋ ବୋଉ କଥା ହୁଏନି।
ଆ ସେ କି କଥା ହବ ସେମାନଙ୍କୁ ସେମିତି ଆଗ୍ରହ ଲାଗିବନି।
ହଁ ପା।
ଏମିତି କଥାବାର୍ତ୍ତା ଶୁଣିକି କିଏ କଥାହବ।
ହୁଁ
ଭଲଲାଗିବନି।
ଆଉ କଣ ଗୋଟେ ନୂଆ ରୋଷେଇ କୁହ? ନୂଆ ବର୍ଷ କୁ ନୂଆ ବର୍ଷକୁ ଏଇ ବର୍ଷ କୁଆଡେ ଯାଇଥିଲି କୁଆଡେ ଗୋଟେ ଯାଇଥିଲି ବୁଲି ମନେ ପଡୁଚିକି ବିଜିପୁର ସାଇ ମନ୍ଦିର ଯାଇଥିଲି ଆମ ଗାଁ ପାଖରେ ଅଛି ସାଇ ମନ୍ଦିର। ମାନେ ମହାରାଷ୍ଟ୍ର ସାଇବାବାଙ୍କଠୁ ଆମ ସାଇ ମନ୍ଦିର ଟିକେ ଛୋଟ ହେବ ମୂର୍ତ୍ତି ନହେଲେ ସେ ସେଇ ଶଙ୍ଖ ମୂର୍ତ୍ତି ସମ୍ମାନ ମୂର୍ତ୍ତି। ସେଇଥିପାଇଁ ହେଇ ଜାଗାଟା ମତେ ବହୁତ ଶାନ୍ତି ଲାଗେ ଭଲ ଲାଗେ ଯିବା ପାଇଁ ମୁଁ ସେଇଠି ଏନି ଟାଇମ ମାନେ ମତେ ଯଦି କୁହନ୍ତେ ଡେଲି ଯିବା କୁ ମୁଁ ସବୁଦିନ ବି ଯାନ୍ତି। ବହୁତ ଶାନ୍ତିପୂର୍ଣ୍ଣ ଜାଗାଟେ ହଁ ଭଲ ଲାଗେ।
ହୁଁ
ମାନେ ଗହଳି ଚହଳି ନାଇ କିଛି ନାଇ ମାନେ ପୁରା ସାଇଲେଣ୍ଟ ଏରିଆ ବଢ଼ିଆ ଲାଗେ ସେଠି।
ସେଠି?
ମାନେ ମେନ୍ ତ ଠାକୁରଙ୍କ ପାଖକୁ ଗଲେ ମୁଁ ହଜିଯାଏ ସାଇବାବାଙ୍କ ପାଖକୁ ଗଲେ।
ଓହୋ ଏବେ ଜଣ ଫୋନ କରିଥିଲା ଯେ
ହୁଁ
ନାଇଁ ମୋ ପାଖ
ହୁଁ
ତମ ଜା ନୁହେଁ ମ ଆଉ ଜଣେ ମ ଛୋଟ ଛୁଆଟା ତାଙ୍କ ବର୍ଷକର ଛୁଆଟା କ ତାଙ୍କର ଏଇ ତିରିଶ ତାରିଖକୁ ତାଙ୍କ ପୁଅର ଜନ୍ମଦିନ ହବ।
ଓ ସଅଁପଡ଼ାର
ସଅଁପଡ଼ାର କୋଉ ମୁଁ ଏବେ ସାଙ୍ଗେ ସାଙ୍ଗେ କଥା ହେବେ।
ହୁଁ, ତାଙ୍କର ଆ, ମାସ ପରେ ଜନ୍ମଦିନ ହବ ତାକୁ ଏଗାର ମାସ ହେଇଛି।
ଓହୋ, ତାର ତି କଲ ତିରିଶି କି ମାନେ ହବ।
ତିରିଶି କି ହଁ ମୋତେ ବି କହିଥିଲେ। ମୁଁ କହିଲି ହଉ ଜନ୍ମଦିନ କଲେ ଡାକିଦବ ଯିବା ଆଉ ନା ହଁ, ହଁ।
ତେରେ ସେ କହିଲା ରୋଷେଇ ଆମର ସରିଗଲାଣି ଯଦି ଛୁଆ ପାଇଁ କ ଉପମା କରିବି।
ହୁଁ।
କହିଲ ଆଉ ନୂଆ ରୋଷେଇ ମାନେ କଣ? କରିବା ଆଉ କଣ?
ନାଇଁ ମୁଁ ସବୁବେଳେ କେତେବେଳେ ସନ୍ଧ୍ୟାବେଳେ ଚାଉମିିନ କରେ, ମୋମୋ କରେ ଏମିତି ସବୁ କରେ। ହଁ ମୋମୋ କରେ ସନ୍ଧ୍ୟା ବେଳେ ଥରେ ଥରେ। ମାନେ ମୁଁ ମାର୍କେଟ୍ ରୁ କିଣିକି ଆଣି ଖାଇବାକୁ ମୋତେ କିଛି ଜିନିଷ ଭଲ ନୁହଁ।
ଓ ମୋମ ବି ନିଜେ ତିଆରି କରିଦିଅ?
ହୁଁ।
ଓ, ହଁ।
ଥରେ କରିଥିଲି ଏମତି ଥରେ ନାନ୍ କୁ ଚିଲ୍ଲି ଚିକେନ୍ କରିଥିଲି।
ଯା ହଉ ସବୁ ଶିଖି ଯାଇଛ।
ହେ ସବୁ ଜଣା ରୋଷେଇ ସବୁ ଜଣା ମଟନ୍, ଚିକେନ୍ ସବୁ।
ହୁଁ, ଭଲ ରୋଷେଇ ନ ଜଣାହେଲେ ଲଙ୍କା ପୁଡ଼ି ଯାତ୍ରା ତୋମ ଲଙ୍କା ପୁଡ଼ି ଯାତ୍ରା ହୁଏ ତୋମ ଗାଁ ରେ? ହଁ, ହଁ ଲଙ୍କା ପଡିବ ଦଶ ପିଲା ଯେ
ଏଇ ବର୍ଷ ଯାଇଥିଲି ବର୍ଷା ଦେଖୁନ କେମିତି ହେଲା ଲଙ୍କା ପୋଡ଼ି ରାବଣର ମୁଣ୍ଡ ବ-ଗଡି ଯାଇଥିଲା।
ଓ ହୋ ହୋ ନ୍ୟୁଜ୍ ରେ ଦଉଥିଲା ବା।
ହଁ ବା ମୁଁ ଦେଖି ଯାଇଥିଲି ସେଇ ଦିନ ଯାଇଥିଲି ଯୋଉଦିନ ମୁଣ୍ଡ ଟା ଉଡି ଯାଇଥିଲା।
ଆଉ ଗୋଟେ ବର୍ଷ ଆମ ଭାଇ ଯାଇଥିଲା ଅ, ମାନେ ଛୋଟ ହେଇଥିଲା। ମାନେ ବାଣ ଫୁଟ ଲା ଯେ ହଜିଗଲା ପୁରା ପୁରା ଛୋଟ ଥିଲା।
ହୁଁ।
ଆମ ପଡ଼ିଶାର ଜଣେ ଗଲେ ଜେଜେ ତାଙ୍କ ସାଙ୍ଗରେ ଯାଇଥିଲା ଆଉ। ହଜି ଯାଇଥିଲା ପୁରା, ଯୋଉ ବାଣ ଫୁଟିଲା ଟାଇମ୍ ରେ।
ହୁଁ।
ଛିନଚତ୍ର ହେଇଗଲେ। ସେଇ ଟାଇମ୍ ରେ ଏଠୁ
ସେଠି ମାନେ ଏମିତି ବାଣ ଫୁଟିବା ଟା ବ-ବଢିଆ ଟେ ଯାହା ତ ବାଣ ଫୁଟିବା। ତ ସେଟା ଗୋଟେ ଐତିହାସିକ ଲଙ୍କାପୋଡି ଯାତ୍ରା ନା। ମାନେ ସେଠି ମାନେ ଏତେ ସୁନ୍ଦର ଯାତ୍ରା ହଉଚି ମାନେ ଯୋଉ ଲଙ୍କା ପଡି ରାବଣ ରାମ ନାଟକ ହଉନି। ଆ ଆଠ ଦଶ ଦିନି ସେଗୁଡାକ କହୁଛନ୍ତି ବସିଲେ ଆଉ ଉଠିବାକୁ ମନ ହବନି ବଢିଆ ଯାତ୍ରା ହଉଛି। ସେଗୁଡା ଦେଖିବାକୁ ହେନେ ଶାଶୁଘରୁ ଛାଡିବେ କି? ସିନା ଲଙ୍କା ପୋଡି ଯାତ୍ରା ଯିବୁ ବୁଲିକି ଆସିବୁ। ସେଇଗୁଡା ରାତିରେ ଦେଖିବାକୁ ଛାଡିବେ। ଆମ ମାମୁଁ ଶଶୁରଘର ସେଇ ଗାଁ ମୋତେ ଡାକୁଛନ୍ତି, କହୁଛନ୍ତି ଆସ ଆମ ଗାଁ ରେ ଡେଲି ଯିବ ଦେଖି।
ଏ ଆଉ ଡାକୁଛନ୍ତି ତ ଏତିକି ବଡ କଥା। ଏତିକି ତ ଡାକୁଛନ୍ତି ନା।
ମୁଁ ଏ ପର୍ଯ୍ୟନ୍ତ ବାହାଘର ପରଠୁ ମାମୁଁ ଶ୍ୱଶୁର ଘର ଗାଁକୁ ଯାଇନି ଯେ ସେ ଖରାପ ଭାବୁସନ୍ତି।
ଅ, ଥରେ ବି ଯାଇନ?
ନା ଇଏ ଯେତେବେଳେ ଆସିଲେ ଉଁ, ନି-ନିଜେ ନବାକୁ ରାଜି ହେବନି। ଆ, ମୁଁ ଏକୁଟିଆ କେମିତି ଯିବି।
ନାଇଁ ଏକୁଟିଆ କୁଆ ଯିବ। ଏକା କୁଆଡ଼େ ଯାଉନୁ। କୁଆଡ଼େ ସାଙ୍ଗ ହେଇ କୁଆଡ଼େ ବୁଲିକି ଯାଇକି ଆସ ସିବୁ ନା ଆଉ ଏକୁଟିଆ କୁଆଡେ ଯିବୁ।
ସେୟା ପା।
ହୁଁ ଆଉ ଲଙ୍କା ପୁଡି଼ ଯାତ୍ରା ବା ଆମ ନଣନ୍ଦଘର ସେଇ ସେଇ ତ ପାଖରେ ଆଉ ତାଙ୍କର।
ଲଙ୍କା ପୁଡି଼ କି ଆସ ବୁଲିଯିବ।
ମୁଁ ଯାଇନି ଏବେ ହଁ ଯିବା ଆଉ।
ହୁଁ।
ଛୁଆ ଥରେ ଯାଇଥିଲେ ଆମର ସେ ଦଶପଲ୍ଲା ଲଙ୍କା ପୁଡ଼ି କି ଯାତ୍ରା ଦେଖିବାକୁ। ହୁଁ। ସେ ରୋଷେଇ କଲା ମୋର ସରିଗଲାଣି ଯାଉଚି ଉପମା କରିବି।
ହୁଁ ସନ୍ଧ୍ୟା ବେଳେ ଜଳଖିଆ ଖାଇବେ ସମସ୍ତେ ଆଉ।
ତାଙ୍କର ଛୁଆ ଛୋଟ ଛୁଆ ଆଉ ରୋଷେଇ ତାଙ୍କର ସରିଗଲାଣି। ନା ନାଇଁ ଆମର ଉପମା ନାହିଁ ଏବେ କଣ ଉପମା।
ହୁଁ ହୁଁ।
ହୁଁ।
ଏଇ ସକାଳୁ ଯିଏ ଜଳଖିଆ କରିବାକୁ ମୁଁ କରେ ଉପମା ଭେଜିଟେବୁଲ୍ ଉପମା ମତେ ମତେ ଭଲ।।
ନିଜେ ବନାଅ ନା?
ହଁ ପରିବା ପକେଇକି ସବୁ ନିଜେ ଆଉ ଏଇ ଖାଲି ପିଆଜ ଟମାଟର ମୁଁ କରିବିନି।
ହୁଁ ସବୁ ମିଶେଇକି କଲେ ଭଲ ଲାଗିବ।
ସବୁ ମିଶେଇକି ଆଳୁ, ଗାଜର, ଫୁଲକୋବି, ବିନ୍ସ୍ ପିଆଜ, ଟମାଟୋ। ଭେର୍ସୁଙ୍ଖା ପତ୍ର, ବାଦାମ, କାଜୁ, ସବୁ ଛାଣିକି ଆଗ ଥୋଇବି। ସବୁ ଆଗ ଛାଣିକି ଅଲଗା ଥୋଇବି ତାପରେ ଫୁଟେଇକି ହେଟୁ କରିବି।
ହଁ ବେଶୀ ବଢ଼ିଆ କରୁଛନ୍ତି ଭଲ ଲାଗୁ
ହଁ ହଁ ମୁଁ ଆଗ ଛାଣିକି ଯୋଉ ଅଲଗା କରିକି କରେ ଭଲ ଲାଗେ ଟେଷ୍ଟ୍ ଲାଗେ। ଏମିତି ଭଲ ଲାଗେ ଆଉ ତରକାରୀ ଖୋଜିବାକୁ ପଡ଼ିବନି।
ହୁଁ ହୁଁ ଆଉ ସବୁ ତ ସବୁ ମିଶିଲା ହେଥିରେ ଆଉ।
ହୁଁ ହଁ।
ତମ ଗାଁ ରେ ଝାମୁ ଚଲା ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତି କି ଆମ ଗାଁରେ ବଢ଼ିଆ ହଉଛି ମାନେ ମୋ ବାପ ଘର ଗାଁରେ।
ହୁଁ ଝାମୁ ଚଲା।
ହୁଁ ଏତେ ଲୋକ ଜମା ଦେ ଦେଖିପାରିବନି ଠାକୁର ମାନେ ଏ ମୁଣ୍ଡୁରୁ ହେମୁଣ୍ଡ କେତେ ଗୁଡି଼ଏ ବାଟ ଚାଲିକି ଯିବେ ନିଆଁରେ
ହୁଁ ନିଆଁ ରେ ବା ଧୂଳି ଧୂଳି ଦଣ୍ଡ ବି ହୁଏ ତ।
ଧୂଳି ଦଣ୍ଡ ଏଇ ଶାଶୁ ଘର ଗାଁରେ ହୁଏ ଧୂଳି ଦଣ୍ଡ ଟା ଦେଖିବାକୁ ବଢ଼ିଆ ଲାଗେ। ମାନେ ଠାକୁରଙ୍କ ଜିନିଷ ଦେଖିବାକୁ ଶାନ୍ତିପୂର୍ଣ୍ଣ ଲାଗେ‌
ବହୁତ୍ ବଢ଼ିଆ ଲାଗେ ଧୂଳି ଦଣ୍ଡ ଖର୍ ଛୋଟ ଛୁଆ ଉରା ବି ଦଣ୍ଡ ନାଚରେ ଦଣ୍ଡ ନାଚ ଦେ ଦେଖିଛ କେତେବେଳେ?
ଦଣ୍ଡନାଚ ଦିନେ ଏଇ ବର୍ଷ ଦେଖିଛି ତ।
ଏଇଠି ତମ ଶାଶୁ ଘରେ।
ହଁ ଶାଶୁ ଘରେ ଦାଣ୍ଡ ପଟେ ଯାଇକି ମାନେ ଟିକେ ଅନେଇଦେବି ଆସିକି ଶୋଇପଡି଼ବି ମାନେ ଲୋ ଲୋକ ଯେତେବେଳେ ଗହଳି କମଥିବ ଯାଇକି ଦେଖିଦେବି ପୁଣି ଶୋ ଆଉ କେତ ଏରା ଦାଣ୍ଡ ପଟେ ବସିକି ଦେ ଦେଖିହବ କି ଆମ ଶାଶୁ କହିବେ ବସିକି ଦେଖ। ଦାଣ୍ଡ ପଟେ ହଁ କହିବେ ଡା଼କିବେ ଆସ।
ହଁ।
ମୁଁ ଯାଏ ନାଇଁ ସେ ଦେଖିବେ ସେ ତାଙ୍କ ଏପଟ ଲୋକ ତ ସେ ତାଙ୍କ ପଟେ ଅଛି ତ ଦେ ଦେଖିଛନ୍ତି ମୁଁ ଆମ ପଟେ ନାହିଁ ତ ଏଇଥିପାଇଁ ଦେଖୁଥିଲି। ହୁଁ।
ଛୋଟ ଛୁଆ ମାନେ ସବୁ ଛୋଟ ଛୁଆ ଆଉ ଭଲ ବି କୁ ଚଢଆ ଚଢନ ଭାରି ବଢଆ ଲାଗିବ।
ହୁଁ।
ସବୁ ବଢିଲା ଦଣ୍ଡନାଚ ଆମର ସେପଟେ ଅଛନ୍ତି ଠାକୁର। ଧୂଳି ଦାଣ୍ଡ ହୁଏ, ଏ ବର୍ଷ ଝାମୁ ଚାଲିଥିଲା। ଆମ ଗାଁରେ ବର୍ଷକୁ ଗୋଟେ ଥର, ବର୍ଷେ ଏ ବର୍ଷ ଝାମୁ ଚଲା ହେଇଛି। ଆର ବର୍ଷ ରହିବ ତା ତା ଆଉ ଗୋଟେ ବର୍ଷକୁ ଝାମୁ ଚାଲେଇନି। ଯୋଉନ ଏପଟେ ପାଣି ଗାତେ ଏପଟେ କ୍ଷୀର ଗାତେ।
କ୍ଷୀର ହଁ ହଁ ହେମିତି ତ ଆଉ ହଁ ସେମିତି।
ଯାହାର ଯାଚେଙ୍ଗା ଥିବ ଛୋଟ ଛୁଆଙ୍କୁ ବି ଧରି ଚାୁଲୁଛନ୍ତି।
ଛୋଟ ଛୁଆଙ୍କୁ ଧରିକି।
ହଁ ଦେଖିନ ତମେ ଛୋଟ ଛୁଆଙ୍କୁ ଧରିକି ଯାହାର ଯା
ସେ ଟା ଆମ ଗାଁରେ ହୁଏ, ଦିପହରେ ନୁହଁ ଠାକୁର ଆଗ ଯୋଉ ଠାକୁର ଯା ଦେହରେ ଲାଗିବେ। ଛୋଟ ଛୁଆଙ୍କୁ ଧରିକି ଚାଲିବେ ରାତିରେ କିନ୍ତୁ ଠାକୁର କେବଳ ଲୋକ ଦେଖିବା ପାଇଁ ଏକୁଟିଆ ଆସିବେ କାହାକୁ ଧରିକିନି।
ହଁ ହଁ।
ଦି ଥର ଚାଲନ୍ତି ଆମପଟେ।
ଦି ଥର ନାଇଁ ଆମର ଗୋଟେ ଥର।
ହୁଁ
ଗୋଟେ ଥର ଆଉ ତମେ ଦି।
ହଁ ଆମେ ପଟେ ଦିପହରେ ଥରେ ଆଉ ଟା ରାତିକି ଆଉ ଥରେ।
ଓହୋ ଦି ଥର ତାନେ।
ରାତି କିି ଯୋଉଟା ହୁଏନି ଏକାଥରେ ଗାଁ ରେ ଯା ଯାତ୍ରା ହେଇକି ପ୍ରସେସନ ହେଇକି ଡିଜେ ହେଇକା ହେଇକି ଠାକୁର ସେଠୁ ଚାଲିବାକୁ ଆସିବେ ଯୋଉ ଜାଗାରେ ଗାତ ଖୋଳା ହେଇଥିବ। କଣା ଗାତ ହଁ ସେଇଠି ସେଇଠି ଆସିବେ ପୂଜା ହବ। ତାପରେ ସେଠୁ ଚାଲିଲା ବେଳକୁ ରାତି ଏଗାର ସାଢେ ଏଗାର।
ସିଏ ଝାମୁ ଚାଲିଲା ବେଳେ ବି ଆମ୍ବ କଦଳୀ କେତେ ଫୋପାଡନ୍ତି ଦେଖୁନ।
ହୁଁ।
ସେ ଆମ୍ବ କଦଳୀ ଯିଏ ପାଇଲେ ବି ଭଲ କହୁଚନ୍ତି। ଯୋଉ ତା ଭା ପାଇବୁ।
ମୁଁ ଯିବି ବୋଲି ବାହାରଥିଲି କୁଆଡେ ଥରେ ବରାଳ ବାଲୁଙ୍କେଶ୍ୱର।
ହଁ। ସେ ଆମ୍ବ କଦଳୀ କେତେ ବରଦଣ ଫୋପାଡିବେ।
କଉଛନ୍ତି ଏଠି ମାନସିକ ରଖିଲେ ସବୁ ପୂରଣ ହୁଏ।
ହୁଁ ହୁଁ ହୁଁ ରାତିକି କଣ ରୋଷେଇ ରୁଟି?
ରାତିକି ରୁଟି ହବ, ପୋଟଳ ଆଳୁ ତରକାରୀ ସକାଳର ଅଛି। ଆଉ ଭାତ ଖାଇବାକୁ ମାନେ ବାଇଗଣ ଟମାଟୋ ସେକାସେକ କରିକି ଆଳୁ ପ୍ରେସର ସିଟି ଦେଇଦବୁ।
ହୁଁ ହୁଁ।
ଆଉ ପୋଟଳ ତରକାରୀ ଅଛି, ଆଉ ରୁଟି କି ଖାଲି ହୁଁ।
ଟମାଟୋ ପ୍ରେସରରେ ଇଏ କଲେ ହବ।
ନାଇଁ ଆଳୁ ଖାଲି ସିଟି ଦେଇଦବୁ, ଟମାଟୋ ବାଇଗଣ ସେକାସକି କରିଦବୁ ଆଉ।
ହଁ ଟମାଟୋ ସେକିଲେ ଭଲ ଲାଗିବ।
ହୁଁ। ବରା କି ଏଇଥିରେ ଟମାଟୋ ଚଟନୀ ହେଲେ ଟମାଟୋ ସିଟି ଦିଆହବ।
ହୁଁ।
ଯୋଉ ଚଟଣି କରାହଉନି ଶୁଖିଲା ଲଙ୍କା ରସୁଣ ଟମାଟୋ ସିଝେଇଦବ ଟିକେ।
ଅଟା ସଙ୍ଗେ ସଙ୍ଗେ ଚକଟି ଦବ। ଚକଟୁଚ ନା ମୁଁ କହିଲି ମାନେ
ନାଇଁ ଚକଟିକି ରଖୁନି ସାଙ୍ଗେ ସାଙ୍ଗେ ଚକଟିକି କରୁଛି।
ସେ କାହିଁ କହିଲ ସାଙ୍ଗେ ସାଙ୍ଗେ ତ ଚକଟିଲେ ଯେତିକି ହେ ଆଉ ଘୋଡ଼େଇକି ରଖିଦେଲେ କଣ ହେଇଯାଉଛି କି
ସେ ମୁଁ ବି ସେମିତି କରେ।
ମୁଁ ସାଙ୍ଗେ ସାଙ୍ଗେ ଚକଟିବି ଅଧିକ ସମୟ ଚକଟିବି ଯାହା ଫଳରେ ସଫ୍ଟ ଲାଗିବ। ଆଉ ତାପରେ ତ ରୁଟି କରିବ ଆଉ କଣ ରୁଟି କରିବି ସାଙ୍ଗେ ସାଙ୍ଗେ ସେକିବି।
ହଁ ମୁଁହଲେ ଗାଧଉଛ ସନ୍ଧ୍ୟା ଦବ ରଖି ଦଉଛି ଟାଇମ ହେଇଗଲା ମାନେ ତମର ଟାଇମ ହେଇଗଲା ସନ୍ଧ୍ୟା ଦବ।
ହଁ ହଁ ହଁ
ହଁ